ହ୍ୟାଲୋ।
ନମସ୍କାର କଅଁ କରୁଚନ୍ତି?
ନମସ୍କାର। ନା ଏଇ ବସିଚି ଆଉ।
ଦେହ ଭଲ ଅଛି?
ହଁ ହଁ ସନ୍ଧ୍ୟା ହବ ଘର ଦୁଆର ଖରକା ଯିବ।
ହୁଁ ଆପଣ ସନ୍ଧ୍ୟା ଦିଅନ୍ତି?
ହଁ ହଁ ଦିଅନ୍ତି।
ଆଛା ଆଉ କଣ ଖାଇଥିଲେ?
ଟିକେ ରୁହ ଟିକେ ରୁହ ହଁ ଏଥର କହୁଛି ରୁହ ନା ମୁଁ ଏଇଠି ଉଁ କହୁଛି ଆନ୍ଧ୍ର ରୋଡ ଭଲ କଥା।
ଆଜ୍ଞା
ତାଙ୍କର ଏଇ ଏବେ ସବୁ ସନ୍ଧ୍ୟା ବେଳେ ସନ୍ଧ୍ୟା ନୁହଁ ତ ଚାରିଟା ବେଳେ ସବୁ ଦୁଆର ଧୋଇ ଧୁଆଇକି ମୁର୍ଜ ମୁରୁଜ ପଡୁଛି ଚିତା।
କ ସନ୍ଧ୍ୟାବେଳେ?
ସବୁଦିନି ସନ୍ଧ୍ୟା ବେଳେ ସକାଳେ। ସବୁଦିନି ସମସ୍ତଙ୍କ ଦୁଆର ମୁହରେ ପଡେ।
ଆପଣ ପକାନ୍ତି?
ହଁ ଆମେ ତ ଓଡିଆ ଆଉ ଆମେ ତାକୁ କାଇ ଆଉ ପକେଇବା ଆମ ପରମ୍ପରା ଟା ଆମେ ରଖିବା ନା ଆମେ କ ତେଲୁଗୁ ଯେ ଆମେ ତେଲୁଗୁ ଜିନିଷ ପକେଇ କାରବାର କରିବା। ହୁଏତ ଆମେ ଏଇଠି ରହୁଛୁ କିନ୍ତୁ ଆମେ ଓଡିଆ ନା ଆମ ଖାଇ ବା ଓଡିଆ ଆମ ଚାଲିଚଳନ ଓଡିଆ ଆମ ପରମ୍ପରା ଓଡିଆ ଆମ ଓଷା ବାର ଓଡିଆ ସବୁ କରିବା ଆମେ ଓଡିଆ ନା ସେମାନେ
କେବେ ପ କେବେ ପଚ ପଚାରିହାନ୍ତି ତାଙ୍କୁ କଣ ପାଇଁ ଏଇଟା କରନ୍ତି କଲେ କଣ ହବ?
ତାଙ୍କର ଏଇଟା ଉହୁଁ--ମୁଁ ପଚାରିଥିଲି?
ହୁଁ
ତେଲୁଗୁ ରେ ଶୁଭ ବୋଲି କହୁଛନ୍ତି।
ଆଚ୍ଛା।
ହେଲା ତାଙ୍କର ଏଇଟା ଶୁଭ। ସମସ୍ତଙ୍କ ଦୁଆରେ ପଡେ ତାଙ୍କର କଣ ଗୋଟେ ଠାକୁର ଅଛନ୍ତି। ଯାହାକି ଏ ଚିତା ଟା ପଇଲେ ତାଙ୍କର ଶୁଭ। ସମସ୍ତଙ୍କ ଦୁଆରେ ପଡେ ତେଲଗୁ ମାନଙ୍କର ଚିତ ନହେଲେ ମୁରୁ ଚ ପକାନ୍ତି ଖଡିରେ ବି କାଟନ୍ତି। ଭଲ ଭଲ ମାନେ ହ୍ ଛକି ପକା ସବୁ ଆଙ୍କନ୍ତି ଫୁଲ ନୁହେଁ କିନ୍ତୁ ଛକି ପକା ଆଁ ବିଂଶ ଗୂରା କାଟନ୍ତି ଆଉ
ଆଚ୍ଛା ହଁ ଆଉ ତାଙ୍କର ତାଙ୍କର ସବୁ ଝିଅ ବୋହୂ ମାନେ ବି ମୁଣ୍ଡରେ ଉଁ ଫୁଲ ଗଜରା ଦିଅନ୍ତି।
ହଁ ହଁ ହଁ ତାଙ୍କର ଏଇଟା ସବୁ ଆମର ଠାକୁରକୁ ଯେତେ ଫୁଲ ଦଉଛନ୍ତି। ତାଙ୍କର ନିଜ ନିଜ ମୁଣ୍ଡରେ ସେତେ ଫୁଲ ଲାଗେ। ଫୁଲ ହିଁ ବା ବାଡି ବାଡି ଫୁଲ କରୁଛନ୍ତି ସବୁ ସେଇ ମୁଣ୍ଡରେ ଖୋସିବା ପାଇଁ ତାଙ୍କର ମାନେ ଖାଇବା ଉପରେ ଏତେ ଇଏ ନାହିଁ ଯେତିକି ଫୁଲ ଉପ ଉପରେ ଉମ ଲକ୍ଷ୍ୟ ଫୁଲଟା ହିଁ ବହୁତ ରେଟେ ତାଙ୍କର ଏଠି। ହଁ।
ନା ତାଙ୍କ ଫୁଲ ଗୁଡା ବି ବଢିଆ ଦେଖା ହୁଏ।
ଭଲ ହଁ ହଁ।
ତ ସୁନ୍ଦର ଦେଖା ହୁଏ, ଏ ଯୋଉ ହନୁମାନ କଲର ହଳଦିଆ କଲର, ଧଳା
ହୁଁ, ହୁଁ ଆଉ ତାଙ୍କର ଭଲ ଲାଗେ ସବୁ ଜିନିଷ ଏକା ତାଙ୍କ ଭାଷା ଟା ତ ବୁଝି ହବନି ଆଉ।
ହଁ ଆଉ ଭାଷାରେ କଣ ଅଛି।
କଣ ଅଛି ସେଇ ତ। ଆଉ କିନ୍ତୁ ସିଏ ତାଙ୍କ ଭାଷାଟାକୁ ସେମାନେ ବଜେଇ ରଖିଛନ୍ତି ନା।
ନହନେ
ହଁ, ତାଙ୍କର ହିନ୍ଦୀ ଇଂଲିଶ ଏସବୁ ଚଳିବନି କେବଳ ତେଲୁଗୁ।
ଭଲ ନା।
ହଁ।
ବଢିଆ, ଆଉ ଓଡିଶା କେବେ ଆସିବେ?
ହଁ ଯିବା ଆଉ, ଦୁର୍ଗା ପୂଜା ବେଳକୁ ଯିବା।
ନା କରନି।
ହଁ।
ଦୁର୍ଗା ପୂଜା ଭଲ ହୁଏ। ଆମ କଟକ ରେ ଭଲ ହୁଏ ଦୁର୍ଗା ପୂଜା। ଭୁବନେଶ୍ଵରରେ ବି ଭଲ ହୁଏ।
ହଁ। ଆଉ ରଜ କେମିତି ହୁଏ?
ହଁ ରଜ ଭଲ ତିନତିିନି ହୁଏ, ମେନ୍ ଏ ମାନେ ବୁ ଏଇଟା ପାଞ୍ଚ ଦିନ। ରଜ ଟା କହିବାକୁ ଗଲେ ପାଞ୍ଚ ଦିନ, କିନ୍ତୁ ଆମେ ତିନି ଦିନ ପାଳନ କରନ୍ତି।
ହୁଁ, ହୁଁ, ହୁଁ।
ଅ, ଫାଷ୍ଟ ହଉଛି ସଜବାଜ ତାପରେ ପହିଲି ରଜ ତାପରେ ରଜ ସଂକ୍ରାନ୍ତି। ତାପରେ ଭୂମି ଦହନ, ତାର ରସୁମତି ସ୍ନାନ। ଏଇଟା ଫାଷ୍ଟ ଦିନ ଝିଅ ମାନ ସବୁ ସଜବାଜ ହୁଅନ୍ତି, କିଏ ନେଲ ପଲିସ୍ ଲଗେଇଲା କିଏ ଅଳ ତା ଲଗେଇଲା, କିଏ ଉଁ, ଆଉ କଣ ମେହେନ୍ଦୀ ଲଗେଇଲା। ସବୁ ଲଗା ଲଗି ହୁଅନ୍ତି, ତାପରେ ଏଁ, ଆଉ ରଜ ଦିନ ସକାଳୁ ଉଠିକି ଗାଧେଇ ପାଧେଇକି। ମୁଣ୍ଡରେ ବାସ୍ନା ତେଲ ଲଗେଇକି ଓ ମୁଣ୍ଡ ଧୋଇକି ଏଁ, ନୂଆ ନୂଆ ଡ୍ରେସ୍ ପିନ୍ଧିକି ପିଠା ପିଠା ଖାଇକି ସବୁ ଝିଅ ମାନେ ବାହାରନ୍ତି ଖେଳିବା ପାଇଁ କି, ଖେଳିବା ପାଇଁ ଦୋଳି ଖେଳନ୍ତି।
ହୁଁ, ରଜରେ କୋ- ହୁଁ, ଆଉ ରଜରେ ଏ ରଜ ଦିନ ମୁଣ୍ଡ ସଫା କରନ୍ତି ନା ତା ପୂର୍ବ ଦିନ ସଫା କରନ୍ତି?
ଆହା ରଜ ପୂର୍ବ ଦିନ କରନ୍ତି। ସଜବାଜ ଦିନ ମୁଣ୍ଡ ସଫାସଫି ହେଇଯାଏ। ଆଉ ପହିଲି ର ଜ ଦିିନ ମୁ-ମୁଣ୍ଡରେ ବ-ତେଲ ଫେଲ ଲଗେଇକି ବାସନ ତେଲ, ମେହେନ୍ଦି ଫେହେନ୍ଦି ଓ ଚୁଡି ଫୁଡି ସବ ପିନ୍ଧିକି ବାହାରିକି ନୂଆ ନୂଆ ଡ୍ରେସ୍ ପିନ୍ଧିକି ଯାଆନ୍ତି ବୁଲାବୁଲି କରିବାକୁ ସମସ୍ତଙ୍କ ଘରେ ଯାଇକି ପିଠା, ପାନ ଖାଆନ୍ତି, ଆଉ ଉଁ, ଦୋଳି ଖେଳନ୍ତି, ପୁଚି ଖେଳନ୍ତି, ତାସ୍ ଖେଳନ୍ତି, ଲୁଡୋ ଖେଳନ୍ତି। କବାଡି ଖେଳନ୍ତି, ମେରି ଖେଳନ୍ତି।
ହୁଁ ହୁଁ।
ଖେଳିକି ବୁଲି ବାଲିକି ଆସନ୍ତି ଆଉ ଆମ ଘର ପାଖରେ ରାମ ରଜା ଠାକୁରଙ୍କ ଗୋଟେ ମେଲଣ ଟାଇପର ହୁଏ ଆମେ ବି ଯାଉ ବୁଲିବା ପାଇଁ। ବହୁତ ବାଟ ହେଇଯାଏ ସବୁ ବର୍ଷ ଯାଇପାରୁ ନା ତୁ ଯାଇଛୁ ଥର ବି ଗୋଟେ ଦି ବର୍ଷ ଯାଇଚୁ।
ହୁଁ ହୁଁ।
ଯାଇକି ବୁଲିକି ଦେଖିକି ଆସୁ ଭିଡ ପ୍ରବଳ ହୁଏ ସେଠି।
ହୁଁ।
ବଢିଆ ମଜା ଲାଗେ ସବୁ ସବୁ ଜିନିଷ ପତ୍ର ପଡିିଥାଏ ଆମେ ଖାଇ ପିଇକି ବୁଲିିବାଲିକି ଆସୁ।
ହଁ ହଁ ହଁ ନାଇଁ ସମୟ ଥିଲା ସମୟ ଥିଲା ଯାହାକି ରଜ ଦିନ କିଛି କରିଯିବନି ବୋଲି ପୂର୍ବ ଦିନ ଦାନ୍ତ କାଠି ତାକି ମାନେ ଗଛ ଭାଙ୍ଗା ଯିବନେଇ ସେଥିପାଇଁ ଦାନ୍ତ କାଠି ବି ସୁଧା କାଟିକି ଆଣିକି ପୂର୍ବ ଦିନ ରଖନ୍ତି ସବୁ କିଛି କରନ୍ତି ପୂର୍ବ ଦିନ ରଜ ଦିନ କିଛି ହିଁ କରନ୍ତିନି ଆଉ ସେଗୁଡାକ ମନେ ରହୁଚି। ସେଗୁଡା ଆଉ କଣ ମାନୁଛନ୍ତି ରଜରେ ତ ମଟନ ଚିକେନ ନହେଲେ ହବନି ଆଉ। କାମ କରିବେନି କଣ?
ଏଥରିକ ଏଥରିକ ରଜରେ ତ ଭଲ ବାର ପଡିଥିଲା। ଖାଲି ଆଇଁଷ ଉଡିଲା ଆଉ।
ଉଡିଲା ହଁ।
ଏଇଆ ଆଉ ଏ ବର୍ଷ ଏ ବର୍ଷ ରଜ ଟା କିନ୍ତୁ ଭଲ ବାରରେ ପଡିଥିଲା। ଆଉ ସଂକ୍ରାନ୍ତିଟା ବି ଭଲ ବାରରେ ନହେଲେ ସବୁ ବର୍ଷ ସଂ ସଂକ୍ରାନ୍ତି ରେ ପଡେ ଆଇଁଷ ବାରଟା ପଡିଥିବ
ହଁ ହଁ।
ଲୋକ ସବୁ ଖାଇପାରନ୍ତିନି ହି।
ଖାଇପାରନ୍ତିନି।
ଏଇ ବର୍ଷ ଟା କିନ୍ତୁ ଭଲ ବାର ପଡିଥିଲା।
ରଜ ସଂକ୍ରାନ୍ତି ଟା ବି କିଛି ଏତେଟା ବାରଣ ନଥାଏ। ହେଲା ଯେମିତି କିି ପୋଡପିଠା ଆଇଁଷ ସିନା ଖିଆ ହବନି କିନ୍ତୁ ପୋଡପିଠା ଖାଇହବ। ସେତଟା ବାରଣ ନଥାଏ ରଜ ସଂକ୍ରାନ୍ତିରେ ରଜପା ଆଉ ବାରଣ କଣ କରିବ। ରଜରେ ସବୁ ଖାଲି ବସିବ ଖାଇବ।
ହଁ ସେଇ ରଜଟା ରେ ମା କାମାକ୍ଷାଙ୍କ ମନ୍ଦିରରେ ବହୁତ ଭିଡ ହୁଏ। ସେଠିପୁରା କାମାଖି ଙ୍ଗ ମନ୍ଦିରରେ ବଢିଆ ପୁରା ଅ ପୁରା ମେଲଣ ଟାଇପ ର ତାଙ୍କର ପୂଜାପାଠ ସେଠି ଭଲ ହୁଏ ଏଇ ସେଇ ପାଞ୍ଚ ଦିନି ତିନି ଦିନି ସେଠି ପୁରା ତାଙ୍କର ସେଠି ଜୋରସୋର ପୂଜା ପାଠ ସେଇ ଟାଇମ ରେ ମା ମା ପୂଜା ପାଆନ୍ତି ନ୍ତିନି ଆଉ ଉ ମା ପୁରା ସେଠି ମାନେ ପୁରା ପ୍ରତ୍ୟକ ଦେବି ଭଳିଆ।
ହୁଁ।
ଯେମତି ଗୋଟେ ନାଇଁକି ସେମିତି ମା ପୁରା ପ୍ରତ୍ୟକ୍ଷ ନାରୀ ଭଳିଆ ତାଙ୍କର ସବୁ ସବୁ ନୀତିକାନ୍ତି ହବ।
ଓ ହୋ।
ମାମୁଁ ଯାଇଥିଲେ ଏ ଏ, କାମାକ୍ଷା ମନ୍ଦିର। ସେଇ ମାମୁଁ ଆସିକି ସବୁ କହୁଥିଲେ, କହିଲେ ଏମତି ଏମିତି। ଅଁ, ମାଇଁ ଘରିଆ ସବୁ ଯାଇଥିଲେ, କାମାକ୍ଷା ବୁଲିବା ପାଇଁ। ଏଇ ଇ, ମାର୍ଚ୍ଚ ମାସ ବୋଧେ ଯାଇଥିଲେ।
ହୁଁ ହୁଁ ହୁଁ।
ମାର୍ଚ୍ଚ କି ଏପ୍ରିଲ ଭିତରେ ଯାଇଥିଲେ, ଯାଇଥିଲେ, ବୁଲିିବାଲିିକି ପନ୍ଦର ଦିନି ହବ ଅ ବୁଲି ବାଲିକି ସବୁ ଆସିଲେ, ସେଟି ଥିଲେ, ଆଉ ଦାର୍ଜିଲିଂ ଯାଇଥିଲେ, କୋଲକତାର କିଛିଟା ଜାଗା ବୁଲିଚନ୍ତି, କିନ୍ତୁ ବୁଲିବାଲିକି ସବୁ ଜାଗା ଆଇଚନ୍ତି।
ହୁଁ ହୁଁ।
ଆଉ ଆପଣଙ୍କର କୋଉ ଜାଗା ବୁଲିବା ପାଇଁ ଭାରି ଇଛା?
ବୁଲିବା ପାଇଁ ତ ଆମର ଜଗତରନାଥ ଜଗନ୍ନାଥ କତିକି ଯିବା ପାଇଁ ପ୍ରବଳ ଇଛା, ତାଙ୍କ ଜଗନ୍ନାଥ ର ଡାକରା ନ ଆସିଲା ଯାଏ କେହି ଯାଇପାରିବେନି, ଆଉ ମୁଁ ତ ଡାକରା ହେଇନି ଏ ଯାଏ। କିନ୍ତୁ କୁହନ୍ତିନି, ଆତ୍ମା ଭିତରେ ପ୍ରବଳ ଇଛା ହିଁ ଜଗନ୍ନାଥ କତିକି ଯିବାକୁ, ଆଉ ଆଖି ପୂରେଇକି ଜଗନ୍ନାଥଙ୍କୁ ଦେଖିବା ପାଇଁ।
ହୁଁ ଉଁ।
ଆଖି ଭରିକି ଜଗନ୍ନାଥଙ୍କୁ ଦେଖିବା ପାଇଁ, ଥରେ ତ ଆଶା କରିଥିଲି ଯେ, ପେଟ ପୁରା ଜଗନ୍ନାଥଙ୍କର କେତେ ଲୀଳା, ମୁଁ ଜଗନ୍ନାଥ ତ, ମୁଁ ସବୁବେଳେ ଡାକିଥିଲି ଗୋଟେ କଥା ଶୁଣ, ମୁଁ ଡାକିଥିଲି ଯେ, ମୁଁ ଆ ପେଟ ପୂରେଇ ଅବଡା ଖାଇବି, ଯେବେ ବି ଯିବି ମୁଁ, ପେଟ ପୁରେଇ ଅବଡା ଖାଇବି। ସେ କାଳିଆ କଣ କଲେ ନା, ମୁଁ ଗଲି ସତ, କିନ୍ତୁ ପେ ପେଟ ପୁରେଇକି ମୁଁ ଅବଡା ଖାଇ ମୁଁ କହିଲି, ପୁରା ମାନେ, ମାଗଣାରେ ପଇସା ପଡ଼ିଲାନି, ପେଟ ପୁରା ଅଭଡ଼ା ଖାଇଛି, ହେଲେ କାଳିଆକୁ ଦର୍ଶନ କରିପାରିବି, ଏତେ ଭିଡ ମୁଁ ଦର୍ଶନ କରିପାରିଲି, ମନୁଆ, ମନୁଆ ଠାକୁର ପା। ତୁ ତ କଇଚୁ, ଅବଡା ଖାଇବୁ ବୋଲି, ଅବଡା ଖା, ମତେ ଦେଖିବାକୁ କହିଚୁ କି?
ହଁ ଅଁ।
ଠାକୁରଙ୍କର ଇଏ ଲୀଳା ନା, ମତେ ଦେଖିବାକୁ କଇଚୁ କି? ଅବଡା ଖାଇବାକୁ କହିଚୁ, ଅବଡା ଖା, ଅବଡା ଖାଇଲୁ ଠାକୁର ଏତେ ଭିଡ ଯେ, ଦେଖିପାଇଲିନି, ଏଥର ସେଇ ଭାବିଚି, ମତେ ପ୍ରଭୁ ନିଅ, ମୁଁ ଆ ଆଖି ଭରିକି, ପେଟ, ମାନେ ମନ ଭରିକି ଦେଖିବି।
ଠାକୁରଙ୍କୁ, ମୋର ଖାଇବା ଏତେ ଦରକାର ନାହିଁ, ମୁଁ କେବଳ ମନ ଭରିକି ଦେଖିବି ଠାକୁର। ଏଟା ଆଶା
ନା ସତ କଥା, ଜଗାକୁ ଯାହା ଆ, ଯିଏ ସ୍ନେହରେ ମାଗିଥିବ, ଜଗା ପୁରା ନଦ୍ ନଦେଲା ପର୍ଯ୍ୟନ୍ତ, ସିଏ ଶାନ୍ତିରେ ରହିବନି।
ଡ଼ରିକି ଦବନି, ହଁ ସେଇତ। ଆଜି ଗୋଟେ ମାନେ, ମୋ ଠାକୁର ଘରେ ମୁଁ ପୂଜା କଲା ଟାଇମ ରେ, ଗୋଟେ ଛୋ ଟିଆ କଥା, ମାନେ ମୁଁ ସବୁଠ ଠାକୁରଙ୍କୁ ସିନ୍ଦୁର ଲଗେଇ ସାରିଚି, ଫୁଲ ବି ଦେଇ ସାରିଚି
ହୁଁ ଉଁ।
ତୁ ସେତେବେ ମୋର ସରିଲାଣି ସବୁ ମୁଁ ଭୋଗ ଦବାକ କୁ ଯାଉଛି କିନ୍ତୁ ଉ ସୁଭଦ୍ରା ମା ମୁଣ୍ଡରୁ ସେ ଫୁଲଟା ଗଳି ପଇଲା। ମୁଁ ଅନେଇଲାଳକୁ ତାଙ୍କ ମୁଣ୍ଡରେ ସିନ୍ଦୁର ଦିଆଯାଇନି।
ହୁଁ।
ମାନେ ମୁଁ ଦେଖିନି ଯେ ସିନ୍ଦୁର ଟା ଦିଆ ହେଇନି ବୋଲି କିନ୍ତୁ ଫୁଲଟା ଗଳିଲା ବୋଲି ମୁଁ ଦେଖିଲି ନା।
ଯାହା ହଉ।
ହେଲା ତାପରେ ସେଠୁ ମୁଁ ଆଉ ଭୋଗ ଦବାକୁ ନ ଦେଇ ଆଗେ ସିନ୍ଦୁର ଦେଲି ତାପରେ ଯାଇ ପୂଜା କଲି। ଏଇଟା ଗୋଟେ ଛୋଟ କଥା ଆଜି ଘଟିଛି ଦେଖିଲେ?
ସେଇ ତ ଛୋଟ ଛୋଟ ସଂକେତ ଭଗବାନ ଦେବେ ଆଉ। ସେଇ ଛୋଟ ଛୋଟ ସଂଙ୍କେତ ହିଁ ଦେବେ କି ମୁଁ ତମ ପାଖେରେ ଅଛି।
ଅଛି ହଁ। ହଁ କିନ୍ତୁ ମୁଁ ଆଜି ନିଜେ ଅନୁଭବ କରିଛି ସେ କଥାଟା। ଏଇଆ ଆଉ।
ସତ କଥା ଆଉ ଗୋଟେ କ ଥା ଯେତେ ଦୁଃଖ କଷ୍ଟ ଯେତେ ମାନେ ଅସୁବିଧା ଆସୁ ଭଗବାନଙ୍କୁ ଯଦି କହିଦବ ଭଗବାନ ମୋର ଏଇଟା କଷ୍ଟ ହଉଛି ମତେ କେମିତି ଇ ଏ ରୁ ଓହରି ବିି ବାହାରିବି ଭଗବାନ କୌଣସି ନା କୌଣସି ରାସ୍ତାରେ ବାହାର କରିଦେଲେ ମାନେ ପୁରା ଝଲକ ପଡିବନି କି ତମେ ଜାଣି ବି ପାରିବନି କେମିତି ତମେ ସେ ଜାଗାରୁ ବାହା
ବାହାରିବ ହୁଁ ହୁଁ ହୁଁ ସେଇଟା ହୁଁ। ଆଉ ମ
କେମିତି ବାହାରିବ ଜଣା ପଡିବନି ଭଗବାନ ସୁରୁଖୁରୁରେ ବାହାର କରିଦେବେ।
ହଁ। ଆଉ ମୋର ତ ସବୁଠୁ ବଡ ଆଶା ମୁଁ କେବଳ ପୁରୀ ଟିକେ ଯିବି।
ମୁଁ କେବେ ବି ରଥଯାତ୍ରାରେ ଯାଇନି କି ରଥ କେବେ ବି ଟାଣିନି। କେବେ ବିିଟାଣିନି ନା ସେ ରଥ ଦୌଡି ଛୁଇଁଛି ନା ଜଗ ତାକୁ କେବେ ଟାଣି ଟାଣିକା ତାଙ୍କ ମାଉସୀ ମନ୍ଦିରରେ ନେଇକି ଛାଡିଛି।
ଏତେ ଲୋକ ଭିଡ
ହୁଁ କିଏ କୁହେ ମୁଁ କୁଆଡେ କୁଆଡେ ବୁଲିବି ମୋର ଗୋଟେ ବହୁତ ଇଚ୍ଛା ମୁଁ ଭଗବାନଙ୍କ ରଥ ଟିକେ ଟାଣିବି।
ଦେଖିବା ସେ କୋଉଦିନ ଡାକିବ ଆଉ। ନିଶ୍ଚିତ ଡାକ
ହୁଁ ହୁଁ ହଁ ସେଟାତ କବ। ସେ ପର୍ଯ୍ୟନ୍ତ ବଞ୍ଚିଜିକିି ଥିଲେ ଟାଣିବି ଆଉ।
ହଁ ହଁ ହଁ ହଁ ସେ ନିଶ୍ଚିତ ଡାକିବ ଡାକିବ।